ଓ
ହଁ।
ଶୁଭୁଛିି ତ?
ହଁ ହଁ।
ହଁ କଣ କହୁଛ ତାହେଲେ? ହ୍ୟାଲୋ।
ହଁ କହୁନାହାନ୍ତି?
ହଁ କଣ କରୁଛନ୍ତି କଣ?
ଏଇ ବସିଥିଲି ଆଉ ତମେ?
ହଁ ମୁଁ ବି ସେ ବସିଛି।
ଖାଇବା ସରିଲାଣି?
ହଁ ତମେ ଖାଇ ସାରିଲଣି?
ହଁ ବ୍ରେଡ଼୍ ଖାଇଥିଲି।
ଓହୋ। ଆଉ ସକାଳେ?
ସକାଳେ ସେ ଭାତ, ଡାଲମା, କଦଳୀ ଭଜା, ଶାଗ ଭଜା ଆଉ ଦଳା ଦଳି ଆଉ। ତମେ?
ଆଉ ହଁ ମୁଁ ବି ସେଇ ଭାତ, ତରକାରୀ ଆଉ ଭଜା ସବୁ ଖାଇଚି ଆଉ।
ଆଛା ଘରେ ସବୁ ଭଲ?
ହଁ। ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ସବୁ ଭଲ।
ତ ଘରେ କେତେଜଣ ଅଛନ୍ତି କି?
ଆଜ୍ଞା।
ତମ ଘରେ କେତେ ଜଣ ଲୋକ ଅଛନ୍ତି କି?
ପାଞ୍ଚ ଜଣ।
ତମ ଭାଇ ଭଉଣୀ କିଏ ଅଛନ୍ତି?
ହଁ।
କେତେଜଣ ଅଛନ୍ତି?
ଶି କଇଲିପା ପାଞ୍ଚ ଜଣ ଅଛୁ ଆମେ।
ଭାଇ ଭଉଣୀ ପାଞ୍ଚ ଜଣ?
ବାପା ଇଏ ମିଶିକି।
ଓହୋ।
ତମ ର।
ଆମେ ଚାରି ଜଣ।
ଓହୋ ରଜରେ କୁଆଡେ ଯାଇଥିଲ?
କୋଉଠି କି ଯାଇନି ମୁଁ ଘରେ ଥିଲି। ତମେ ଯାଇଥିବ ବୋଧେ ବୁଲି ବାକୁ?
ନା ମୁଁ ଫାଷ୍ଟ ରଜ ସେକେଣ୍ଡ ର ଯେ ଘରେ ଥିଲି ସେକେଣ୍ଡ ଥାର୍ଡ଼ ରଜରେ ଟିକିଏ ବସ୍ ଟିକେ ଏଠି ବୁଲିବାକୁ ଯାଇଥିଲି।
ଓହୋ। ଆଉ କଣ ହେଲା ତମ ଗାଁରେ କିଛି ହେଇଚି ନା ହେଇନି ରଜରେ?
ନା ସେମତି କିଛି ନାହିଁ ବାସ୍ ନର୍ମାଲି ଖାଅ ପିଅ ଘରେ ରୁଅ। ଏଇଆ ଆଉ। ପୁରୀ ଆଡେ ବୁଲିଥିଲା ନା?
ନା।
ଆଚ୍ଛା ଯାଇନ ନା ଏବେ ଟୋଟାଲ ଯାଇନ?
ମୁଁ ଯାଇନି।
ଓ ହୋ। ଆଉ କଣ ଭଲ ଲାଗେ ଖାଇବା ପାଇଁ?
ଭଲ ତ ସବୁ ଲାଗେ ଖାଲି ପନିପରିବା ଛାଡିକି।
ହ। ସେଟା ତ ମେନ ଜିନିଷ ନା।
ଆଉ ସେଇଟା ହିତ ମୁଁ ଖାଏନି।
ହ ହୁଁ।
ଆଉ କଣ ପଢାପଢି ସବୁ ସଇଲାଣି?
ହଁ ନା ନା ସଇଲାଣି।
ଓହୋ। ନା ମ ଜଷ୍ଟ ନୋଉଚି ଏବେ ସରଲା ପ୍ଲସ ଟୁ।
ଓହୋ ଏବେ ସରିଲା।
ହଁ ଏଇ ମାନେ ସର୍ଚ ମିଳନି ମିଳିବ।
ଓହୋ ଏବେ ଜଷ୍ଟ।
ହଁ।
ତାପରେ ପ୍ଲସ୍ ଥ୍ରୀ।
ହଁ ତମେ କଣ ପଠ୍ ନେଇଥିଲ ସାଇନ୍ସ ନା ଆର୍ଟସ।
ଆର୍ଟସ୍ ତମେ।
ସାଇନ୍ସ।
ଆଛା। ଘରେ ସବୁ କିଏ କିଏ ଅଛନ୍ତି କେତେଜଣ।
ଘରେ ଆମେ ଚାରିଜଣ ମୋ ମୋ ଭଉଣୀ ମୁଁ ଆଉ ମୋ ମମି ବାବା।
ହୁଁ ଆଛା। ହ
ଆଉ ଉଁ ବୁଲିଆକୁ ଭାବିଛ।
ନା ଏବେ ତ କୁଆଡେ ନାଇଁ ବସ୍। ଡି ଉ ଟ୍ ବସ୍ ଘରେ ଆଉ। ତମେ କୁ ଆଡେ ଯାଇନ ବୁଲିଆକୁ।
ନା ଯାଇ ତ ନାଇ ବୁଲିବାକୁ କଁ ଯିବି ଏକାଥାରେ ପ୍ଲସ ଥ୍ରୀ ପାଇଁ ହଉଛି ହଷ୍ଟେଲକୁୁ ଯିବି।
ହେଁ ହେଁ ହେଁ ସେଟା ଭଲ ରେ ବଡ ଟୁର।
ହଁ ସେ ଟୁର୍ ରୁ ପୁଣି ଘରୁକୁ ଆସିବା ପାଇଁ ମଧ୍ୟ ଇଚ୍ଛା ହବ କାହା ଟୁର କୁ ଗଲେ ଘରୁ। ଫେରିବାକୁ ଇଛା ହୁଏନା ଆମକୁ ଫେରିିବାକୁ ଇଛ ହବ ସେ ଟୁ ରେ।
ହଁ ଓନ୍ଲି ଘର କୁ ଛଡା ଆଉ କିଛି ବି ଇଚ୍ଛା ହବନି।
ହଁ।
କୋ ଉ କୋଉ କଲର ଭଲ ଲାଗେ।
କଲର ସ୍ପେସିଫିକାଲି ମାନେ କୌଣସି ଗୋଟେ କଲର ତ ଭଲ ଲାଗେ ନା।
ସବୁ ହୁଁ ହୁଁ ହୁଁ ସେମିତି ଫେବରାଇଟ୍।
ଫେବେରାଇଟ୍ କିଛି ନାଇଁ ସବୁ ତମର।
ମୋର ସେମିତି ବ୍ଲାକ୍।
ଓହୋ।
ହୁଁ ହୁଁ ସନ୍ଧ୍ୟା ବେଳେ କିଛି ଖାଇନ।
ହଁ ଏଇ ଯୋଉ ଖାଇଛି।
କଁ ଖାଇ ଥିଲ।
ଚା ବିସ୍କୁଟ ସହ ଆଉ ମୁଁ ଡେଲି ପିଏ ନା ଦିନେ ଅଧେ ଆଉ।
ଆଚ୍ଛା। ଏ ତାହେଲେ ଆଁ। ଏବେ ଉଁ ଓ ସମର ଭ୍ୟାକେସନ ରେ କିଛି କୁଆଡେ ଯାଇନ କି। ବିଚ୍ ଫିଚ୍ କି କୁଆଡେ ବୁଲିବାକୁ ଯାଇନ।
ନାହି ନା ଘରେ ଅଛି ସେଠି ଆଣ୍ଟି ପଚାରୁଛନ୍ତି ବୋଧେ କାହା ସାଂଗେ କଥା ହଉଛ।
ଆଜ୍ଞା।
ସେଠି ଆଣ୍ଟି ପଚାରୁଛନ୍ତି ବୋଧେ କାହା ସାଙ୍ଗେରେ କଥା ହଉଛ।
ତମେ କହିଦବ ରାଣ୍ଡମ ଲି ଗୋଟେ ଝିଅଟେ ବାସ୍।
ହଁ ଆମର ବି ସେୟା ପଚାରନ୍ତି
ଆଉ ଆଜ୍ଞା।
ରାଗୁଛନ୍ତି ସେ ନା କଣ।
କିଏ ନାଇଁ ନାଇଁ ପାଟି ନୁଅ ନା ସିଏ। ଆଉ। ଆଜି ବି ପାଗଟା ଭଲ ଦେଇଥିଲା ଏଇଭଳିଆ ପାଗ ଯଦି ରଜରେ ଦେଇଥାନ୍ତ କୁଆଡେ ଗୋଟେ ଆମେ ବୁଲିବାକୁ ଯାଇଥାନ୍ତୁ। ଏମିତି ବି ପାଗ ଦେଲାନି ପୁରା ଗରମ।
ଆମର ତ ବର୍ଷା ହଉଥିଲା। ତମର ବର୍ଷା ହଉଛି ନା ହଉନି। ହଁ ଆମର ହଉଛି ଆମର ଚା ଟା ହାଲାବେଳକୁ ଜୋର ବର୍ଷା ଆଜି ହେଇନି କେମିତି କେଜାଣି।
ନା ଏପଟେ ବର୍ଷା ନାହିଁ କିଛି ବି ନାହିଁ ବର୍ଷା ଫର୍ଷା କିଛି ନାହିଁ।
ତମର ନାହିଁ ଆଉ ଆମ ଆଡେ ବହୁତ ବର୍ଷା ହଉଛି ମାନେ ଚାରିଟା ବେ ବେଳକୁ।
ହ ବର୍ଷା ଏତ ଯଦି ଏଠୁ ଆଇଲାଣି ସେଟା ତ ସତ କଥା ବଟ୍ ଏପଟେ କିଛି ବି ହଉନି ହେଲେ କାଉଁଳି ପାଗ କାଉଁଳିଆ ପାଗ କରି
ବର୍ଷା ରୁ ଅଧେ ବିଜୁଳି ମାରୁଚି ପୋଡିପାଡି ଦଉଚି ଆମର ସବୁ ଏଇ ଜିନିଷପତ୍ର।
ଏପଟେ ନାଇଁ ସେଟା ନାଇଁ ପୋଡାପୋଡି
ଆଉ ତମଆଡେ ଜଙ୍ଗଲ ଫଙ୍ଗଲ ଅଛି ନା ନି ନାହିଁ? ନାହିଁ। ଓହୋ ଆମର ହଉଚି ପାହାଡ ଫାହାଡ ସବୁଅଛି। ଏଠୁ ଭାଲୁ ହାତୀ ବାଘ ସବୁ ଆସିବେ।
ଆରେ ବା ଭଲଜାଗା ତ ଦେଖିଚ ନା କେବେ ଦେଖିନା?
ହଁ ହଁ ଆଉ ଘର ସାଇଡରେ ଅଛି ସବୁ ପାହାଡ ଫାହାଡ ଆଉ ଦେଖିନଥିବି।
ନାଇଁ ନାଇଁ ଯି ଯୋଉ କହିଲ ଯୋଉ ଭାଲୁ ଗରିଗା ସବୁ।
ଉଁ ଗାଁରେ ତ କହୁଚନ୍ତି ସେମାନେ ସବୁ ଦେଖିଚନ୍ତି ମୁଁ ଦେଖିନି କିନ୍ତୁ ତା ସାଉଣ୍ଡ ସବୁ ଶୁଣିଚି। ହାତୀ ତ ଆସେ ନିହାତି ଆଉ ବାଘସବୁ ବାଘ ଅଛି ପାହାଡ ଭିତରେ ଅଛି। ସେ ବାହାରେ ନଥିବ।
ଅହ ହାତୀ ତ ଆସିଲା ମାନେ ସାଉଣ୍ଡ ହଉଥିବ ତ ସେ ରାତିରେ ବେଶୀ ହେଲେ ଆସୁଥିବେ ନା ମାନେ
ହଁ ମାନେ ସେ ଏଇ ଗାଁ ମାନେ ଆମେ ଯୋଉଠୁ ରହୁ ସେଇ ଜାଗାରେ ଆସନ୍ତିନି କିନ୍ତୁ ଟିକେ ଦି ତିନିଟା ଗାଁ ଛାଡିକି ଯିବା ଆସିବା କରନ୍ତି ଲାଇନ୍ ଫାଇନ୍ କାଟିଦିଅନ୍ତି ସେଇଯୁଗୁରୁ।
ହଁ ପା
ହ ଆଉ। ମୁଁ କହିଲି ଗାଁରେ ଆମ୍ବଫାମ୍ବ ହେଇଥିଲା ନା ଏଇଥର ହେଇନଥିଲା ଖାଇଥିଲ ନା ଖାଇନଥିଲ।
ହଁ ହେଇଥିଲା ମାନେ ଏଥର ଅଧିକ ହେଇନି ମାନେ ଯେ ସବୁ ବୋଉଳ ମାନେ ଏତେ ଅଧିକ ହେଇନି ସବୁଥର ବହୁତ ବହୁତ ହୁଏ ଏଥର ମାନେ ଅଧିକ ହେଇନି।
ଆମ ଏପଟେ ବହୁତ ସାରା ହେଇଚି ବହୁତ ବହୁତ। ଏଇଥରକ ଏଇଥରକ ସବୁ ସବୁ ଘର ଅ କିଲେ ଆମ୍ବସରା ଆମ୍ବସରା କରିଦେଇକି ସୁଖେଇ ଦେଇଚନ୍ତି।
ହୁଁ ଏଇଠି ଯୋଉ ବଉଳ ହେଇଥିଲା ବର୍ଷା ହେଇଗଲାନି ସେଇ ଯୋଉ ର ମାନେ ବଉଳ ସବୁ ଝଡିଗଲା।
ଅହ କାକର ବି ପଡିକି ଝଡିଯାଇଥିବ ଇସ ହୁଁ ବର୍ଷା ପଡିକି ଝଡି ଯାଇଥିବ।
କମ ଆମ୍ବ ହେଇଚି ନହଲେ ସବୁବଳେ ବହୁତ ବହୁତ ଆମ୍ବ ହୁଏ ଏଠି। ଆମ୍ବ ପଣସ
ପଣସ ବି ହେଉଚି ତ ଜଙ୍ଗଲ ତ ଥିବ ନା?
ହୁଁ ତମଆଡେ ଧାନଫାନ ଲଗାହେଲା ଲଗାହେଇନି ଏ ଯାଏ? ମାନେ ଚାଷ ହେଲାଣି ନା ହେଇନି? ତମର ତ ମାର୍କେଟ ଏରିଆ ଚାଷ ହଉଚି ସିଆଡ଼େ?
ନାଁ।
ଉଁ ସେଇ ଆଉ।
କହିଲି କିଛି ଚାଷ ନାହିଁ ଖାଲି କିଣ ଖା।
ବିଲ ଫିଲ ନାହିଁ ବୋଧେ ସିଆଡେ?
ନାଁ। ମୁଁ କହିଲି କିଣିବୁ ଖାଇବୁ। ଖଟିବୁ ଖାଇବୁ ଏଇଆ ଆଉ ଗାଁ ହିଁ ଭଲ ଗାଁ ପରିବେଶ ବୋହୁତ ଭଲ ଅକେଜନାଲି ବୋହୁତ ଭଲ ସବୁଭଲ।
ହଁ।
ଅଷ୍ଟପ୍ରହରୀ ହୁଏ ବୋହୁତ କିଛି ହୁଏ ଗାଁରେ। ତମର ସେଟା ହୁଏ ନା ହୁଏନି?
ହଁ ସବୁ ଗାଁରେ ହୁଏ ସେଟା। ଆମର ହୁ ହଉଚି ଏଠି।
ଓ ହଁ।
ଗୋଟେ ପର୍ବ ସରିବ ଆଉ ଗୋଟେ ପର୍ବ ଏଠି ଆରମ୍ଭ ହେଇଯିବ।
ଉଁ
ଗୋଟେ ପର୍ବ ସରିବ ଆଉ ଗୋଟେ ଆରମ୍ଭ ହେଇଯିବ।
ସେଇପା ବାର ମାସରେ ତେର ପର୍ବ ସେଥିପାଇଁ କୁହନ୍ତିନି।
ହୁଁ ତମର କେତେଟା ସରିଲାଣି ଟାସ୍କ ଆଜିକାର।
ମୋର ତମର ଏ-ଏତେ ତମର କେତେଟା ମାନେ କମ୍ପ୍ଲିଟ ସରିଲାଣି?
ମତେ ଆଜି ମିଳିଚି ହେଲା ଟାସ୍କ। ମୁଁ ହଉଚି ମାତ୍ର ଆଠଟା କେ କଲ୍ କରିଥିଲି ତମର ମିଶିଲେ ବୋଧେ ନଅଟା ହବ।
ଏ ବାପ ତମେ ଏତେ କରି ଦ‌ଉଚ ମୁଁ କରିନି କରିନି କରିବି। ତମେ ମତେ ମୁଁ ତମକୁ ରାତିରେ କରିବି।
ମୋ ସାଙ୍ଗକୁ ଖାଲି ମୁଁ ପାଞ୍ଚଟା କଲ୍ କରିଚି ଗୋଟେ ସାଙ୍ଗ
ମୁଁ ତ କରିନି। ହଁ ସେ ଆଉ କରିପାରିବନି ନା ତାଙ୍କୁ ଆଉ କରିପାରିବନି।
ନା କରିପାରିବିନି।
ହୁଁ ଏବେ ଫ୍ରି ହେଲେ ମୁଁ ବି ଆଉ ଥରେ ତମକୁ କରିବି।
ହଁ ହଁ ମୋର ଅଛି। ତମ ସାଙ୍ଗରେ ପାଞ୍ଚଟା କଲ୍ କରିପାରିବି ମୁଁ ଆହୁରି।
ହଁ ମୋର ବି ପାଞ୍ଚଟା ଅଛି। ମୁଁ ତମକୁ ଏବେ ଗୋଟେ କରିଦେବି।
ହଁ।
ତମର ବି କମ୍ପ୍ଲିଟ ହେଇଗଲା ତମର ଏବେ ହେଇଗଲା ବି ତମର ଏଇଟା ନଅଟା ହେଇଗଲା। ଘରେ ସବୁ ସମସ୍ତଙ୍କ ଦେହ ପା ଠିକ୍ ଅଛି। ହାଲୋ। ହଁ।